ଆରେ ମୁଁ ଏଇ ଟିକେ ରୁ ରୁଟି ବେଲିକି ଆସିଲି ଆଉ
ହୁଁ ହୁଁ ମୁଁ ଏଇଠି ଛାତ ଉପରେ ବସିକି ପବନ ଖାଉଛି ଆଉ ହୁଁ ହୁଁ।
ମୁଁ ବି ସେଇ ପବନ ଖାଇବାକୁ ଯାଉଥିଲି ଛାତ ଉପରେ କିଏ ଗୋଟେ ଅଛି ସେଥିପାଇଁ ପଳେଇଆଇଲି। କିଏ ଗୋଟେ ବସିକି ବୋଧେ କା ସା କିଏ ଗୋଟେ ବସି ଗୀତ ଶୁଣୁଛି। ଆଉ-
ଅଁ ରୋଷେଇ ସରିଲାଣି।
ହଁ ହଉଚି କଣ ଡାଲମା ହଉଛି ନା କଣ-
ହଁ ହଁ ଆଚ୍ଛା। ପଢ଼ାପଢ଼ି-
ପଢ଼ାପଢ଼ି ମୋର ଆରମ୍ଭ ହେଇନି। ହବ ଆଉ ହୁଁ ହୁଁ ହଁ ଆଉ ଆଜି ଯା ପଢ଼ା ହେଲା ଭଲ ଲାଗିଲା।
ହଁ ଭଲ ଲାଗିଲା ମୁ ଆଜି ପୁରା ପୁରା ଠିକ୍ ସେ ଫାଷ୍ଟ୍ ରୁ ଲାଷ୍ଟ୍ କରିଛି କାରଣ ମତେ ସମୟ ହୁଏନା ଟିକେ ବୋଲି ମୁଁ କରିପାରେ ନା। ତାଲିମ୍ ଖାଲି କଣ ହେଇଚି।
ନା ମୁଁ ଆଜି ଯାଇଥିଲି ସେଠିକି।
ହଁ ହଁ।
ଆଉ କାଲି ଆସିବନ
ହ କାଲି କହିପାରୁନି ଯଦି ନ ଯାଇପାରିଲି ତାହଲେ ଆଲଲାଇନ ଜୈନ କରିବି ଆଉ।
କାଲି କାର କ୍ଲାସ କାର ଅଛି।
ହୁଁ ଅଛି ତ।
ଅ ମ୍ୟାମ। ନା ତ
ମ୍ୟାମଙ୍କର ବୋଧେ।
ହ ହଁ ଆଜି କଣ କହୁଥିଲ କ୍ଲାସ ଟା ଭଲ ଲାଗିଲା। ଆଜି ସେ ଯୋଉ ଆମର ଯୋଉ ଛବି ଟା ଦେଇଥିଲି। ତା ଦେହରେ ତମେ କଣ ଦେିଲ କଣ ବୁଝିଲ ଟିକେ କହିଲ।
ମୁଁ ତାଙ୍କୁ ଏହା କହିଲି କି କି ମାନେ କି ସେ ଯୋଉ ଥିଲା ସେ ଛବିଟା ସେଥିରେ ସେଟା ଯୋଉ ଶ୍ରେଣୀ ଟା ଭଲ ମାନେ ଦେଖ ଦେଖ ଯାଉଥିଲା। ସ୍ଵଚ୍ଛ ଥିଲା ହଁ ଆ ସଫା ସୁତ ପତ୍ର ଥିଲା ହଁ। ତା ସହିତ ସେଠି ପିଲାମାନେ ବସିଥିଲେ ଆଉ କହିଥିଲା ନା ମାନେ ସି ଯିଏ ଶିକ୍ଷୟତ୍ରୀ ଯିଏ ତା ପାଠ ପଢଉଥିଲେ ତା ସହିତ ଏହା କହିଲେ କି ମାନେ ଶ୍ରେଣୀ ଗୃହରୁ ହିଁ ଜଣଙ୍କର ଆତ୍ମବିଶ୍ଵାସ ଟା ବଢେ ଆଉ ତାପରେ ଯେତେବେଳେ ଆମେ କୌଣସି କ ସେ ଆମକୁ ଯ ପ୍ରଶ୍ନ ପଚାରେ ଆମେ ତା ପାଇଁ ହାତ ଟେକନ୍ତି ତ କଣ ହୁଏ ନା। ଆମ ଭିତରେ ଥିବା ଆତ୍ମବିଶ୍ଵାସ ବଢେ ଆମର ପ୍ରଶ୍ନ ପଚାରିବାର କ୍ଷମତା ବଢେ ଆମର ଭ ଭିବାର କ୍ଷମତା ବଢେ ଏସବୁ ଜିନିଷ ସେଥିରେ ଥିଲା ତମେ କଣ ଦେଖିଲ କୁହ।
ହଁ ମୁଁ ବି ସେଆ ଦେଖିଲି ଆଉ ବି ଦେଖିଲି ଆମେ ଆମ ତରଫରୁ ଯଦି ଆମେ କିଛି ନ ବୁଝି ପାରୁଛନ୍ତି ତା ଆମେ କହିବା କି ଆମେ ଏଇଟା ବୁଝି ପାରୁନାହାନ୍ତି ଯଦି କିଛି କି ଯଦି ଆମ ଶିକ୍ଷକ କିଛି ପଚାରୁଛନ୍ତି କିଛି କୋଶ୍ଚିନ୍ କରୁଛନ୍ତି ଆମକୁ ତ ତାର ଆମେ ତେ ଉତ୍ତର ଦବା ଉଚିତ ନା ଯେ ଆମେ ଚୁପେଇଇକି ରହିବା ଦରକାର।
ହଁ। ଯାହାହଲେ ଆସୁନ ହଁ କୁହ। ହ୍ୟାଲୋ ମୁ କହିଲି କୁହ।
ହଁ ଏଇଆ।
ହଁ ଆସୁ ନ ଆସୁ କିଛି ତ କହିବା ନାହି ଆଜି ଗୋଟେ ଗୋଟେ ଯଦି ଆମେ କହିପାରୁଛନ୍ତି କାଲି ହୁଏତ ଆମେ ଦିଟା କହିପାରିବା ତାପଦିନ ଆଉ ଟିକେ ବଢିବ ତାପଦିନ ଆଉ ଟିକେ ବଢିବ ଏମିତି ହେଇ ହୋଇ ଚାଲିବ ଆଉ ଆମେ ଯଦି ଟୋଟାଲି ନକ କିଛି ମନରେ ନ କହିବା। ଆମର ଯିଏ ଅଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ସେଏ ଆମ ମନ ଭିତରେ ବଶିକି ଜାଣିଯିବେ କି ଆମର କଣ ଅସୁବିଧା ଟା ରହୁଛି ବୋଲି। ତ ଆମକୁ କହିବାକୁ ପଡିବ। ଆମେ କହିଲେ ଆମେ ଶିଖିବା।
ନାଇଁ ଆଜି ହଁ ଆଜି ବହୁତ ଛୁଆ ବି କହିଲେ କିଛି ଛୁଆ ଚୁପ ରହିଗଲେ ଆଉ। କିଛି ନାହିଁ ସେ ଆଜି ଚୁପ୍ ରହିଲେ କାଲି କହିବେ।
କାଲି କହିବେ ସେମାନଙ୍କର ଟିକେ ଆତ୍ମବିଶ୍ୱାସ ଟା କମ୍ ଅଛି। ଆ ମାନେ ଆମେ ଯେମିତି କହିଦଉଛନ୍ତି ହଁ ଠିକ୍ ଅଛି ଭୁଲ ହେଲେ ହବ। କଣ ଅଛି କଣ ଆମକୁ ଜୋରି ମନା ପଡୁଚି। କଣ ହଉଛି ଭୁଲ୍ ହେବେ ଭୁଲ୍ ହେଲେ ହବ ହଉ କିନ୍ତୁ ଆମେ ଠିକ୍ ଟା ଜାଣିବା। କିନ୍ତୁ ସେମାନେ ଟିକେ ତାଙ୍କ ମୋ ବିଶ୍ଵାସ ଟା ପାଉନି ନିଜ ଉପରେ ସେଥିପାଇଁ ସେମାନେ କହି ପାରୁନାହାନ୍ତି।
ହଁ ଆଉ ଆଜି ବୋଧେ କିଛି କିଛି ଦିଆ ହେଇଛି କରିବା ପାଇଁ।
ହୁଁ। ହୁଁ ଦିଆ ହେଇଛି। ନା ମୁଁ କରିନି ତମେ କରିସାରିଲଣି।
ନା ନା ମୁଁ ଖାଲି ତାକୁ ଦେଖିଥିଲି କି ଏଇଆ ଲେଖା ହବ ୟା କୁହାହବ। କିନ୍ତୁ ଆଉ ପଢିନି ତାକୁ। ମୁଁ ଦେଖୁଥିଲି। କି ଆମ ଆମ ସାଙ୍ଗ ମାନଙ୍କର ତାର ଭ୍ୟାଲୁ ଟା କଣ ସେଇଟା ମୁଁ କହିବି।
ହଁ ଯାହାହେଲେ ସାଙ୍ଗ ମାନଙ୍କର ମାନେ ମହତ୍ୱଟା ଆମ ଜୀବନରେ ବହୁତ କିଛି ଯଦି ଗୋଟେ ଭଲ ସାଙ୍ଗ ନଥିବ ତ ନା ଆମ ଲାଇ ଆମ ଜୀବନ ଟା ବୃଥା କହିଲେ ମାନେ ଚଳିବ ପୁରା। ବୃ ସାଙ୍ଗ ବିନା ଜୀବନ ବୃଥା।
ସାଙ୍ଗ ମାନ ତମ ପ୍ରତି ମୁହୂର୍ତ୍ତରେ ଆସି ଆମକୁ ସାହାଯ୍ୟ କରନ୍ତି। କିଛି ଗୋଟେ ହେଲା କି ସାଙ୍ଗକୁ ଆମେ ମନ ଖୋଲିକି ପ ପଚାରି ପରିବା। ଯୋଉଟା ଆମେ ଘରେ ବି ନ କହିପାରିବା ସେଟା ବି ଆମେ ସାଙ୍ଗକୁ କହିପାରିବା।
ହଁ ସାଙ୍ଗ ବିନା କେମିତି ମାନେ ଅଧିକ ଜଣ ସାଙ୍ଗ ଦରକାର ନାହିଁ। କିନ୍ତୁ ଭଲ ସାଙ୍ଗ ଚାରି ପାଞ୍ଚ ଜଣ ତ ନିହାତି ଦରକାର। ଜୀବନରେ ଯୋଉମାନେ ଆମକୁ ସତ ସହିତ ପରିଚୟ କରିବେ। ଆଉ ଯିଏ ଆମକୁ ସତ ସହିତ ପରିଚୟ କରିବ ସିଏ ହିଁ ଆମର ପ୍ରକୃତ ସାଙ୍ଗ।
ଆଉ ତମର କିଏ ପ୍ରିୟ ବନ୍ଧୁ ଅଛନ୍ତି ନା ନାହିଁ।
ହଁ ମୋର ଅ ଅଛନ୍ତି। ମୁଁ ଯେତେବେଳେ ମୁଁ ଯେତେବେଳେ ପ୍ଲସ ସ୍ତ୍ରୀ ରେ ପଢୁଥିଲି। ମୋ ମୁଁ ଯୋଉ ରହୁଥିଲି ଯୋଉ ହଷ୍ଟେଲ୍ ରେ। ସେଇ ରୁମ୍ ରେ ମୋର ରୁମମେଣ୍ଟ। ସିଏ ମର ବହୁତ ଭଲ ସାଙ୍ଗ। ବହୁତ ଭଲ ସାଙ୍ଗ ମାନେ ଏ ସବୁ ସୁଖ ଦୁଃଖ ଯାହାବି ହେଲା ସବୁ ତା ସହିତ କଥାବାର୍ତ୍ତା। ତ ସିଏ ବି ସେମିତି। ଭଲ ପିଲାଟେ ମାନେ ଆମ ଦିଜଣଙ୍କର ଭାବିବା ଶକ୍ତି ଟା ମିଶି ଯାଏ। ଭାବିବା ଶକ୍ତି ମାନେ ଆ
ଟା ହଁ ମିଶିଗଲେ ଦିଜଣ ଭଲ ସାଙ୍ଗ ହେଇପାରୁନି। ଯଦି ମନ ଟା ନ ମିିଶିବ ତା ସାଙ୍ଗ ହବାଟା ଟିକେ ଅସମ୍ଭବ ହେଇଯାଏ।
ଓ ମାନେ ଆମର ମନ ମିଶିଯାଏ। କହିବାକୁ ଗଲେ ସବୁ କ୍ଷେତ୍ରରେ ସବୁ ଟିକି ନିକି କ୍ଷେତ୍ରରେ ଆମ ମନ ଟା ମିଶିଯାଏ। ସେଇଥିପାଇଁ ଆମେ ଭଲ ସାଙ୍ଗ ହେଇଯାଇଛୁ ବୋଧେ।
ହଁ ଆମେ ବି ଅଛୁ ଆମେ ଆମେ ବି ତିନି ଜଣ ସାଙ୍ଗ। ମାନେ ଜଣେ ନ ଗଲେ ଆଉ ଦି ଜଣଙ୍କୁ ଯଣ ଭଲ ଲାଗେ ନା। ସମସ୍ତେ ତିନି ଜଣଙ୍କ କଥା ହବ ହଁ ଆ ଆଜି ଯିବା ଆଜି ଯିବା। ଆମେ ବି ସେମିତି ହଁ ଏମତି ତାର ଯାହା ମୋର ସେଇଆ। ଦତୀୟ ଜଣଙ୍କର ବି ସେଇଆ। ସମସ୍ତଙ୍କର ଗୋଟିଏ କଥା।
ଆମର ଥିଲା ଅଲଗା ଅଲଗା ଥିଲା ସମ୍ମାନ ଅଲଗା ଅଲଗା ଥିଲା କିନ୍ତୁ କିନ୍ତୁ ମାନେ ଯେହେତୁ ଆମେ ଗୋଟେ ରୁମରେ ରହୁଥିଲୁ ଦିନ ମାନେ ସକାଳୁ ଉଠିଲେ ମୁହଁ ଯାଏଠ ରାତି ଶୋଇବା ଯାଏ। ହଁ ହୁଁ। ଆଉ ଆମ ପାଖରୁମ ରେ ଯୋଉ ଦି ଜଣ ରହୁଥିଲେ ସେମାନଙ୍କର ମୋର ସାଙ୍ଗ ସାଙ୍ଗ ମାନେ ଆମେ ବି ସେଇୟା କରୁ ଆଜି ଯିବାନି କେହି ଯିବାନି ଯିବା ସମୟ ସେ ଯିବା କ୍ଲାସ ନ କରିକି ପଳେଇ ଆସିବା ଗୋଟେ କରିକି ହଁ ତିନି ଜଣଙ୍କ ପଳେଇ ଆସିବା ଆଉ ଏମତି।
ଆଉ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କର ନା।
ହଁ ମାନେ ସାହାଯ୍ୟ ମାନେ ଆମର ଟୋଟାଲି ଗୋଟେ ଘର ଭଳିଆ କହିଲେ ଚଳେ ସେଠି ଜଣଙ୍କ ଦେହ ଖରାପ ହେଇଛି ତା ପାଇଁ ଖାଇବା ପଳେଇ ଆସିବ ତାକୁ ଖୋଇ ଦିଆଯିବ ଯାହା ଶୋଇପଡବା।
ଯାହା ହଉ ଏମିତିଆ ସାଙ୍ଗ ଥିବ ଭଲ।
ଆମେ ଆମେ ଜାଣିଛୁ ଆମେ ଟା ଆମେ ଆଠ ଜଣ ତିନିଟା ରୁମ୍ ହେଲା ତିନିଟା ରୁମରେ ନଅ ଜଣ ନଅ ଜଣ ଆମେ ଆଠ ଜଣ ସମସ୍ତେ ମିଶେଇି ଖାଉ ମିଶେଇି ଖାଉ ମାନେ ଗୋଟେ ଜାଗାରେ ଖାଇବୁ ଆଉ ମାନେ ଖରାବେ ଖାଇବା ହେଲା ରାତି ଖାଇବା ହେଲା ଗୋ ଖାଇବୁ। ଜାରେ ଏମିତି ଖାଇବ କି ଆଠଟା ଥାଳି ବି ନୁହେଁ ଚାରିଟା ଚାରିଟାରେ ଦିଦି ଜଣ ଦିଦି ଜଣ ତ ଖରା ବେଳ ଟା ଆମର ଗୋଟେ ଖଟି ଟାଇ ଖଟି ଟାଇ ମାନେ ଖାଇବା ବସିବା ଆରମ୍ଭ ହେଇଥିବ ଯୋଉମାନେ ଆଗେ ଆସିବେ ସାରିକି କଲେଜ ରୁ ସେମାନେ ସବୁ ଯାଇ ଖାଇବା ନେଇ ଆସିବେ। ସମସ୍ତଙ୍କ ପାଇଁ ଖାଇବା ସାରିବ ସବୁ ଆସିବେ ଖାଇବେ ମାନେ ଖାଇଲା ବେଳେ ଗୋଟେ ଗପ ଚାଲିବ ଗପ ଚାଲିବ ପଇଁଚାଳିଶ ମିନିଟ ର ପଇଁଚାଳିଶ ମିନିଟ ଘଣ୍ଟାରେ ଖାଉଥିବୁ ଗପୁଥିବୁ ସେ ତ ଯୋଉ ହଷ୍ଟେଲ ଖାଇବା ସେଇଟା ବି ଆମର ଭଲସେ ପଳାଏ ସେ ଗ
ତମର ଅ ତମମାନାନଙ୍କର ଏମିତି ହୁଏନା କି ଜଣେ ଅନ୍ୟ ଜଣଙ୍କ ମୁହଁକୁ ଅନକି ଅନେଇଲେ ହସ ଲାଗେ।
ହଁ ହଁ। ହ ହଁ ମାନେ ତର ଗୋଟେ ଜିନିଷ ଟା ଦେଖିଦବୁ ହଁ ମାନେ ଗୋଟେ ଜିନିଷ ଟା ଦେଖିଦବୁ। ମାନେ ମନ ଏତେ ମିଶିଯିବ ଦି ଜଣ ଦିଇ ଜଣ ମିଶିକି ହସି ଦବୁ। ଜାନ୍ଦବ କି କଣ ତ ତାପରେ ଖାଇସାରିଲା ପରେ ଏ ହୁଁ। ମାନେ ସେଥିରେ ବି ଆମର ଭାଗ ଭଗି କିଛି ନାହିଁ ଧର ଯାହାର ଯୋଉ ମନ ହେଇଛି କୋଉ ମାନଙ୍କର ମନ ହେଇଛି ସେମାନେ ବାସନ ମାନେ କି ଦି ତିନି ଜଣ ପଳେଇଲେ ବାସନ ମାସି ଦେଲେ ତିନି ଜଣ ପଳେଇଲେ ପାଣି ଆଣିଲେ ସେ ନା ନା ହଁ ଚାରି ଜଣ ପଳେଇଲେ ବାସନ ମାସି ଦେଲେ। ତିନି ଜଣ ପଳେଇଲେ ପାଣି ଆଣିବାକୁ ଜଣେ ପୋଛା ବାହାରିଥିଲା ଏମିତି ତ କାମ ଟା କଣ ଜଲ୍ଦି ବି ହେଇଯାଏ କମ ସମୟରେ ହେଇଯିବ କାରଣ ଜଣେ ଯିବ ତା ଥାଳି ମାରଯିବ ଜଣେ ଆସିବ।
ଏମତି ମିଶିକି ହଁ ଏମତି ମିଶିକି କଲେ ସବୁ କାମ ଟା ସହଜ ହେଇଯାଏ ଆଉ ଶୀଘ୍ର ପିଆଇଯାଏ।
ହୁଁ ତ ଆମକୁ କିଛି ଅସୁବିଧା ହୁଏନା କଉଥିରେ
ସେମତି ଆମେ ତିନି ଜଣ ବି ସେମତି ବସ୍ ରେ ହିଁ ଯାଉ ମିଶିକି ଯାଉ ସେ ଆସନ୍ତି ଦୂରରୁ ଜଣେ ଆସେ ଆମେ ପାଖରୁ ଦି ଜଣ ଯାଉ
ଆଛା ହଁ ମୁଁ ବି ସେ ଯେତେବେଳେ ଯିବା ଆସିବା କରିଥିଲି ଫାଷ୍ଟରେ ତ ମୋର ବି ବସ୍ ରେ ସେମିତି ବହୁତ ଜଣ ସାଙ୍ଗକୁ ଯାଇଥିଲେ ମାନେ ଆମର ନହେଲେ ବି ମାନେ ଆମ ସମାନ ନହେଲେ ବି ଅଲଗା ପିଲା ସାଙ୍ଗ ହେଇଯାଇଥିଲେ ଆ ସେମାନେ ଏଇଠୁ ଯାଆନ୍ତି ତ ମୋ ସାଙ୍ଗ ହେଇଯାଇଥିଲେ।
ଭଲ ନା ସମସ୍ତଙ୍କ ସାଙ୍ଗରେ ସାଙ୍ଗ ହବାଟା ଭଲ
ହୁଁ ବସ୍ ଟାଇମ ଜଣା ନାଇଁ ହଁ ବସ୍ ଟାଇମ ଜଣା ନାଇଁ ତାଙ୍କୁ ଫୋନ କରିଦିଅ ଆକୁ ଫୋନ କରିଦିଅ ତାକୁ ଫୋନ କରିଦିଅ ସିଏଇ ଫୋନ କଲେଣି ଆଜି ଯିବା ଏଇ କରିବା ସିଏ କରିବା ଏମିତି ସବୁ
ହଁ ଆଉ ଗୋଟେ ଯୋଉ କୁହନ୍ତିନି ଅ ଗୋଟେ ସାଙ୍ଗ ଗ୍ରୁପ ରେ ତିନି ଜଣଙ୍କ ଭିତରୁ ଜଣେ ଟିକେ ପାଗଳ ଟାଇପ ର ଥିବ ଜଣେ ବହୁତ ଚାଲାକ ଥିବ ଆଉ ଜଣେ ସବୁ ଯାଙ୍କ କାମକୁ ସିଏ ସବୁ କଥା ମୁଁ ଯୋଉ ପାଗଳ କହନ୍ତି ନେଇଁ
ହଉ ହଁ ହଁ ସେଇ
କିଛି ବୁଝା ବୁଝି କିଛି କିଛି ନାଇଁ
ଅତାଡୁଆ ହଁ ସେମାନେ ବୁଝିବେ ଆଉ ମୁଁ ଅତାଡୁଆ ଚଳିବି ଅଛନ୍ତି ତା ଦି ଜଣ ଆଉ
ଟିକେ ଫାଙ୍କା ହେଇଯାଏ ଆଉ
ହଁ ହୁଁ ଚାଲୁ ଏମିତି ହିଁ ତ ଚାଲିବ।
ଆରେ ଏମିତି ବି ଜଣେ ଟିକେ ଡେଙ୍ଗା ବି ଅଛି ଆଉ ଜଣେ ମଝା ମଝି ଆଉ ସବୁଠାରୁ ପତଳା ଅଛି ମୁଁ।
ହଁ ସମସ୍ତଙ୍କର ସେଇଆା ହିଁ ଥାଏ ତିନି ଜଣ ସାଙ୍ଗରେ।
ମାନେ ଦୁଇ ଜଣ ସାଙ୍ଗ ତ ଅଲଗା ତିନି ଜଣ ସାଙ୍ଗରେ ସେଟା ଅଲଗା ଗୋଟେ ମଜା।
ହଁ।
ଆଉ ଆଉ କଣ? ସବୁ ଖବର? ତମ ଘରେ ସମସ୍ତେ ଭଲ ଅଛନ୍ତି ହଁ ଆ ଆମ ଘରେ ସବୁ ବଢିଆ।
ହଁ ଦେହପା ଭଲ ଅଛି ନା ତମର?
ହଁ ଦେହ ପା ସେମିତି ବେଳେ ବେଳେ ଖରାପ ହୁଏ ପୁଣି ଭଲ ହେଇଯାଏ।
ହ ସେଟା ତ ଲାଗି ରହିବ।
ଆମର ଏଠି କୁକୁର ଗୁରା ଖାଲି ଦଉଡୁଛନ୍ତି ଜଣଙ୍କୁଁ ଟିକେ ବାଡେଇ ଦେଇଛି ନା କଣ ଟିକେ ଛୋଟା ହେଇକି ଦଉଡୁଛି।
ଆଉ ତମର ସାର କୁକୁର ବିଲେ ଅଛନ୍ତି ନା ନାହାନ୍ତି।
ଆମର ଏଠି କୁକୁର କା ମେଞ୍ଚା ଚତୁର କୁକୁର ମନେ ଯିବେ। ମଝିରେ ଥରେ ଏ ମାନେ ରାତି ହେଇଗଲା ସକାଳୁ ଉଠିଲା ବେଳକୁ ଦେଖିଲା ବେଳକୁ ଆମ ଗାଁରେ ଗାଁ ଛକରେ ମତେ ଚାଳିଶି ଟା ପଚାଶ ଟ ଯାଙ୍କୁ କୁକୁର ବୁଲୁଚନ୍ତି ହେଲା। ତ ତାକୁ କିଏ କୋଉ ଗୋଟ କଣ କର ଚିନା ମାନେ ସେମାନେ ଆମ ଗାଁ କୁକୁର ନୁହନ୍ତି ସେମାନେ ନା କିଏ ଗୋଟେ ମାନ ସେମାନେ ଟିକେ ରୋଗୀନା ହେଇକି ଆସି ତାଙ୍କୁ ପି ଗୋଟେ ବ ଗାଡିରେ ଆଣିକି ହଁ ରାତିରେ ଆଣିକି ଛାଡି ଦେଇ ଯାଉଛନ୍ତି ତାପରେ କିଛି ନା ସଏ ତାଙ୍କ ଛକରେ ସଆଡେ ବୁଲଥିଲେ ରାସ୍ତା ପାଖରେ ଏ ପାଖରେ ତାପରେ ଆଠ ଦିନ ପରେ ଦେଖିବାରୁ ସେମାନେ ଆଉ କେହି ନାହାନ୍ତି କୁଆଡେ ତାଙ୍କର ପଳେଇଲେ ସବୁ ଚାଲି ଚଲିକି ଆଉ ହଁ। ତ ଦେଖିଲା ବେଳକୁ ରାତିରେ ଦେଖିଲା ବେଳକୁ କେହି ନାହାନ୍ତି ସକାଳେ ଦେଖିଲା ବେଳକୁ ମେଚେ କୁକୁର ଏମିତି ଆଉ। ମ ଭାରି ଡର ଲାଗେ କୁକୁରକୁ ଜମା ଯାଏନି ମତେ ଡର ଲାଗେ।
ଏବେ ଛଅଟା କୁକୁର।
ସେ ହ ମେ କେମିତି ତାକୁ ସମ୍ଭାଳୁଛ।
ତାୱ ବସକି ସିଏ ସବୁ ସବୁବେଳେ ମାଡ ଘର ଲାଗୁଛନ୍ତି ଆମ ଘର ଲୋକ ସବୁବେଳେ ଚିଡୁଛନ୍ତି ପୁଣି କଣ କରିବା ଛୋଟ ବେଳୁ ଯେହେତୁ ରହିଯାଇଛନ୍ତି।
ଓ ହଁ ମତେ ମୁଁ ତ ସେମିତି ହେ ଟୋଟାଲି ଘରେ ରହିବିନି।
ନା ଆମର ଆଗରୁ ବିଲେଇ ଥିଲେ ବିଲେଇ ସେମିତି ସାତ ଆଠଟା ବେଳେଆ ଥିଲେ। ସେ ସବୁ ମରିଗଲା। ପରେ ପୁଣି କୁକୁରକୁା ପଳେଇଲେ ଆଉ। ଛାଡ ନାହିଁ ଯିଏ ହେଲେ ଜଣେ ରହିବ।
ପସା ପସ ପକ୍ଷି